ହାଲୋ।
ହାଲୋ ଆଜ୍ଞା ଶୁବୁଚି?
ଆଜ୍ଞା।
କଣ କରୁଚନ୍ତି?
ଏ ଟିକେ ଶୋଇଚି।
ଆଜ୍ଞା।
ନେଁ ଏଇଠି ବସିଚି ଆଉ ଏଇଠି ବସିଚି ଆଉ। ଆଉ ଆଜି କଲେଜ ଫଲେଜ ନାହିଁ କି?
ପ୍ଲେସ ନାଇଁ।
ହା।
କିଛି ଟିକିଏ
ଓ ଆଜି ଛୁଟି ଅଛି ନା କଣ?
ଆଜ୍ଞା ଛୁଟି ଟିକେ ଅଛି କଲେଜ ତରଫରୁ ଛୁଟି ଟିକେ ଅଛି।
ମୋରବି ସେଇ ଛୁଟି ମୋରବି ସେଇ ଛୁଟି ଅଛି ସେକେଣ୍ଡ ହାପ ହାପରେ ଅଛି ଟିକେ କଲେଜ ସେଇଟାକୁ ଯିବା ଆଉ।
ଓହୋ କେମିତି କଣ ପଢାପଢି ଆପଣଙ୍କର ଚାଲିଚି?
ଇଣ୍ଟର୍ଣ୍ନସିପ୍ କେଉଁଠି କରୁଚନ୍ତି?
ମୁଁ କରିଥିଲି ଏବେତ କଲେଜରେ ଅଛି ମୁଁ କରିଥିଲି ଛୁଟି ଯେତେଳେ ଥି ଥିଲା ମୁ କରିଥିଲି। ଗୋଟେ ଇଲେକ୍ଟ୍ରିକାଲ ପାଡ଼୍ସ୍।
ଆଚ୍ଛା ଆଚ୍ଛା କଉଠି ଯାଇ କଣ କରିଥିଲେ? ଟିକେ କହୁନାହାନ୍ତି ଆମେବି
ଆଜ୍ଞା ମୁଁ ମୁଁ ରାଉରକେଲାରେ କରିଥିଲି। ରାଉରକେଲା ଷ୍ଟିଲ ପ୍ଲାଣ୍ଟେ ମୁଁ ଇଣ୍ଟନସିପ୍ କରିଥିଲି। ସେଠି ଏମିତି ଆମେ ଜଣେ ତ ନୁହଁ। ଆମେ ଯାଇ ଥିଲୁ ସାଙ୍ଗମାନେ ମିଶିକି ଯାଇଥିଲୁ କରିବାକୁ ତ ଆମେ ଯାଇଥିଲୁ ଗୋଟେ ଦିନ ରାତି ଲାଗିଯାଏ ତ ଯିବା କୁ ଟ୍ରେନରେ ଠିକ୍ ଅଛି।
ତ ଟ୍ରେନରେ ଯିବାକୁ ଲାଗିଯାଏ ଗୋଟେ ରାତି ତ ଆମେ ବାହାରିଥିଲୁ
ଓହୋ।
ଦେଖନ୍ତୁ ଛଅଟା ସାତଟା ବେଳକୁ ବାହାରିଥିଲୁ। ପହଞ୍ଚିଲା ବେଳକୁ ପୁରି ଯାଇଥିଲା ପାଞ୍ଚଟା ଛଅଟା ହେଇଯାଇଥିଲା ଆଉ।
ସେଠି ସବୁ ୱେଦର ସବୁ କେମିତି ସେମିତି ଯେମିତି
ଖରା ମାନେ ଇମୁନି ଏଠି ବେଶୀ ଟିକେ କର ସେ ବୁଝିଲେ। ଜଳିୟଅଂଶ ଟିକେ କମି ଯାଏ। ବୁଝିଲେ ତ ପାଣି ଫାଣି ଟିକେ ଗୋଟେ ପା-ପାଣି ଯଦି ବେଶୀ ନ ପିଇଥୀବେ ବୋହୁ କାରଣ ଏବେ ଯୋଉ ଖରାପ ହବ ପୁରା ମାନେ ସୁଖିଯିବ ଖରାରୁ ତଣ୍ଟି ଶୁଖିଯିବ ବୁଝିଲେ। ତାପରେ ସେପଟେ ମାନେ କାରଖାନା ଏରିଆ ତ ମାନେ ଯଦି ଆ ଯେତିକି ବି
ସେଠି ଆପଣ କାମ କଣ କରନ୍ତି ଦେଖନ୍ତୁ ଆପଣ ତ କା ଥ୍ରୋରୁୁ ଯାଇକି ପଶିଥିବେ। ଠିକ ଅଛି ତାପରେ ସେଠି ରହିଲେ କୋଉଠି ପୁଣି?
ରହିଲେ ଏମିତି ଆମର ଜଣେ ସାଙ୍ଗ ଥିଲେ ତ ସେଠିକି ଆମର ବହୁତ ସାଙ୍ଗ। ସିଏ ଆମ ପାଇଁ ବୁଝି ଦେଇେଇଥିଲେ ଘର ତ ଆମେ ସେଠି ରହିଥିଲୁ ଆଉ।
ଆଜ୍ଞା ଆଜ୍ଞା ଆଉ ସେଠି କଣ କାମ କଣ କରୁଛନ୍ତି କଣ ସବୁ ଶିଖିକି ଆଇଲେେ ଟିକେ କହୁନାହାନ୍ତି ଆମର ବି ଟିକେ କାମରେ ଆସିଯିବ। କେତେବେଳେ କଣ ଆମର ବି ଆମେ ବି ସେଇ ଇଏ କରୁଛୁ।
ଆଜ୍ଞା ଆଜ୍ଞା। ତ ଆମେ ଏମତି ପ୍ଲାଣ୍ଟ ଯାଉ ଆମର ଗୋଟେ ବ୍ରାଞ୍ଚ ମାନେ ଦେଇଥିଲେ। ଶିଖିବା ପାଇଁ ସେଠି କାମ କାରଣ ଜାଣିଥିବି ତ କଳକାରଖାନା କେତେ ବହୁତ ବ୍ରାଞ୍ଚ ଥାଏ ବୋହୁତ ଇଏ ଥାଏ।
ଆଜ୍ଞା।
ତ ଆମକୁ ଗୋଟେ ହିଁ ଦିଆଯାଇଥିଲା ତ ଆମେ ଏମତି ସ ସକାଳ ନଅଟା ଦଶଟା ବେଳେ ଯାଉଥିଲୁ ଆଉ
ଆଜ୍ଞା।
ତାପରେ ସେଠି ଆମକୁ ମାନେ ଲୋ ମାନେ ସାର୍ ମାନେ ସବୁ ଅଫିସର ମାନେ ଆମକୁ ଶିଖଉଥିଲେ ଆମକୁ ସେଠି ଦେଖଉଥିଲେ ସବୁ ପ୍ଲେଟ କେମତି ଷ୍ଟିଲ୍ ସବୁ ତିଆରି ହଉଛି କେମ ତି ରଡ ତିଆରି ହଉଛି ଏ ସବୁ ଜିନିଷ ବହୁତ କିଛି ତା ଭିତରେ ଭିତରେ ଆମକୁ ମେସିନ୍ ମଟର ଏ ସବୁ ଆମର ଇଲେକ୍ଟ୍ରିକାଲ ଏଇ ସବୁ ଆମକୁ ଦେଖଉଥିଲେ ଆଉ।
କେମିତି କଣ କାମ ହେଉଛି କେମିତି କଣ ଆପଣ ଶିଖିବେ ଅଟୋମେଟିକାଲି କେମିତି ଏ ମାନେ ଛାଁ ଛାଁ କେମିତି କାମ ଚାଲିଛି ଆପ ମାନେ ନିଜେ ଏ ଆଇ ଯେମିତି କାମ କରୁଛି ସେଇଭଳିଆ ଯେମିତି କେମିତି କାମ କରୁଛି ସେ ସବୁ ଶିଖୁଥିବେ।
ଆଜ୍ଞା ମାନେ ଦେଖନ୍ତୁ ସେଠି ଆ ଗୋଟେ ଜିନିଷ କି ଆପଣ ଯଦି ଟିକେ ଏପଟ ସେପଟ ସୁରକ୍ଷିତରେ ନ ରହିବେ ଆପଣ ଯିବେ ଏଇଟା ବି ଜାଣିଥାନ୍ତୁ କି କଳକାରଖାନା ଭିତରକୁ ଯିବ ମାନେ ଫାଷ୍ଟ ସେଫ୍ଟି ଫାଷ୍ଟ ସୁରକ୍ଷିତ ନିଜକୁ।
ହ
ଠିକ ଅଛି। ଯଦି ନିଜକୁ ସୁରକ୍ଷିତ ନ କଲେ ସେ ଆପଣଙ୍କୁ ପୁରରେଇ ହିଁ ଦେବେନି ପ୍ରବେଶ କରିବାକୁ ହିଁ ଛାଡିବେନି। ବୁଝିଲେ ତା ପାଇଁ ହେଲମେଟ ବୋଟ ଗ୍ଲୋଭସ ଏସବୁ ପିନ୍ଧିବା ଦରକାର ବୁଝିଲେ। ତ ଯଦି ନ ପିନ୍ଧିବେ ସେ ଆପଣଙ୍କୁ ଛାଡିବେ ହିଁ ନାହିଁ ଭିତରକୁ। କାରଣ କଳକାରଖାନା ଫାଷ୍ଟ କଳକାରଖାନା ସେଇ ଜିନିଷଟା ହିଁ ଥାଏ ରୋଲ ଟା ଆଗେ ହିଁ ଥାଏ ବୁଝିଲେ। ଏମିତି ହୁଏ ହଁ
ଆଜ୍ଞା। ଆଉ ମୋର ବି ସେଇ ମୁଁ ବି ସେଇ ବିଟେକ୍ କରୁଛି ସେ ମୋର ବି ସେଇ କେମିକାଲ ଇଞ୍ଜିନିୟରିଂ ବ୍ରାଞ୍ଚ ତମର ଇଲେକ୍ଟ୍ରିକାଲ ମୋର କେମିକାଲ। ଠିକ ଅଛି ମୁଁ ବି ସେଇ ରାହୁଲକେଲାକୁ ବି ଯାଇଥିଲି ହଁ।
ଆପଣ ମାନେ ଆପଣ କେମିକାଲ କାହିଁକି ମାନେ କଣ
ମତେ ଟିକେ ମତେ ଟିକେ ମତେ ଟିକେ ଲାଗିଲା କି ଏଟା ଭଲ ବ୍ରାଞ୍ଚ। ମାନେ ଏତେ ବି ମାନେ ଯେମିତି କମ୍ପ୍ୟୁଟର ସାଇନ୍ସରେ ଅଛି ମାନେ ପିଲା ପଢୁଛନ୍ତି, ଏବେ ଯୋଉ ଜବ ନାହିଁ କିଛି। ଜବ୍ ଯେତିକି ଭ୍ୟାକ୍ ଭେକେନ୍ସି ଅଛି। ଯେତିକି ବି ଜାଗା ଫାଙ୍କା ରହୁଛି, ଯଦି ହଜାରେ ପିଲାଙ୍କ ପାଇଁ ବାହାରିଲେ, ଲକ୍ଷେ ପିଲା ପକଉଚନ୍ତି। ବୁଝିଲେ କି, ଆଥେରେ କଣ ଅଛି ନା ସେତିକି ଅଛି, ଏମିତି କିଛି ନାହିଁ କି ନାହିଁ ଆର କମ୍ପିଟେସନ। କମ୍ପିଟେସନ ଅଛି, ଯଦି କାମ ଆପଣ ନ ଶିଖି କୋଉ କମ୍ପାନୀ ନବନି।
ହଁ ସେଇଟା ତ କଥା, ଆଜିିକାଲି ତ କମ୍ପାନୀ କାମ ହିଁ କରୁଛି।
କାମ ଖୋଜୁଛନ୍ତି, କେ -କେ -କେତେ କଣ ଏବେ ଯୋଉର
ସମ୍ଭବ ନାହାନ୍ତି, ଆପଣ ଯୋଉଠି ଦେଖିବେ ପିଲା ମିଳିଯିବ।
ସେଇ ଏବେ କମ୍ପାନୀ ନିଜ କାମ ଦେଖୁଛି, କି କୋଉ ପିଲାଟା ବେଶୀ କାମ କରିପାରୁଚି? ପରଫେକ୍ଟ କରିପାରୁଚି, ପୁରା ଠିକ୍। ଠାକ୍ କରିହଉଛି, ତାପରେ ସେଇ ପୁରା ତାକୁ ନଉଛି। ତାପରେ କଣ ହଉଛି ନା ଏ ବ୍ରାଞ୍ଚକୁ ମୁଁ ଆସିବାର ମେନ୍ କାରଣ ହେଲା, ମୁଁ ଯୋଉଠି ଆଗରୁ ପ୍ଲସ ଟୁ କରୁଥିଲି ସେ ସାର୍ ବି ମୋତେ କହିଥିଲେ କି, କେମିକାଲ ଇଞ୍ଜିନିୟରିଂ ନବୁ ବହୁତ ଭଲ କରିବୁ।
ଆଜ୍ଞା।
ବହୁତ ଭଲ ବ୍ରାଞ୍ଚ ବି, ବହୁତ ଫ୍ୟୁଚର୍ ରେ ବହୁତ ଭଲ ଅଛି, ତାପରେ ଘରେ ବି କହିଥିଲେ କହିଲେ ଦେଖ ତୋ ଇଚ୍ଛା ଅନୁସାରେ ତୁ ନେ। କାହିଁକି ନା ଘରେ ବି ତ ଫୋର୍ସ କରିବେନି ସେଟା ତ ମୁଁ ପଢ଼ିବି, ବୁଝିଲେ କି ସେ କାଇଁ ମୁଁ ଦେଖିବାରେ, ମୁଁ ଆଇଛି କେବଳ ସାର୍ କହିଆରେ। କି ଏଇଟା ଦେଖ ଥରେ ଟ୍ରାଏ କର, ଯଦି ବର୍ଷେ ବର୍ଷେ ଯଦି ତୁ ନ ପାରିଲୁ ଆକୁ, ବର୍ଷେ ତ ତମର ଇଏ ରହିବ ଦେ ଖିବୁ ତୁ ଯଦି ଦେଖିବୁ ଯଦି ତତେ ଭଲ ନ ଲାଗେ, ତାହେଲେ ତୁ ଚେଞ୍ଜ କରିଦବୁ ତୋ ଇଚ୍ଛା ଅନୁସାରେ। କୋଉଠି, ଆମ ପ୍ଲସ ଟୁ ରେ ଯୋଉ ସାର୍ କହିଥିଲେ।
ହଁ ସେମିତି ବି ମୁଁ ଶୁଣିଛି, କି ମାନେ ସେମିତି ବି ମୁଁ ଶୁ ଶୁଣିଛି କି ବ୍ରାଞ୍ଚ ଧର, ଆପଣ ବି ଟେକ୍ କରୁଥିବେ ଫାଷ୍ଟ ବର୍ଷ ଗୋଟେ ବ୍ରାଞ୍ଚ ନେଇଥିବେ, ଯଦି ଆପଣଙ୍କୁ ଭଲ ନ ଲାଗିଲା
ଚେଞ୍ଜ କରିଦେବେ, ଆଜ୍ଞା ତାର କେ ତାର ସି ଜି ପି ଗୋଟେ ଥିବ, ଏତିକି ସି ଜି ପି ରଖିଲେ ତ ଆପଣ ଚେଞ୍ଜ କରିଦେବେ। ତାପରେ ଶୁଣନ୍ତୁ, ତାପରେ କଣ ହେଲା ନା ସେ ତାଙ୍କୁ ଫୋର୍ସ ମାନେ ଫୋର୍ସ ନାହିଁ କରିଥିଲେ। ଫୋର୍ସ କରିନଥିଲେ ଜବରଦସ୍ତ ନେଇ କରିଥିଲେ, କି ଯେ ଆମର କର ଏଇଟା କି କର ଏଇଟା। ସେ କହିଥିଲେ ମତେ ଖାଲି, କହିଲେ କି ଏଇଟା ଭଲ ବ୍ରାଞ୍ଚଟା ଫୋ ଇଏ ବି ଏତେ ବି କମ୍ପିଟେସନ ନାହିଁ ୟା ଦେହରେ, ଆଗକୁ ଏଇଟା ବହୁତ ଭଲ ଚାଲିବ ବି। ଏବେ ବି ମୁଁ ଦେଖୁଛି, ଆଗୁ କୁ ଏବେ ବି ଆସୁଛି ସବୁ କେମିକାଲ୍ ଇଞ୍ଜିନିୟରିଂରେ, ଆମର ଟୋଟାଲି ଟୋଟାଲି ଆମର କେତେ ଫାଷ୍ଟ ୟର୍ ରୁ ମୁଁ ଯେତେବେଳେ ଫାଷ୍ଟ ଇଅର୍ ରେ ଥିଲି, ସେତେବେଳେ ଆମର ଟୋଟାଲ୍ ପନ୍ଦରଟା ପିଲା ଥିଲେ। ହଁ ଫାଷ୍ଟ ଇଅର୍ ରେ ନାଇଁ, ଫାଷ୍ଟ ଇଅର୍ ରୁ ଫୋର୍ଥ ଇଅର୍ ପର୍ଯ୍ୟନ୍ତ।
ମାନେ ଫାଷ୍ଟ ଇଅର୍ ରୁ ଫୋର୍ଥ ଇଅର୍ ହଉଚନ୍ତି ପନ୍ଦର ଜମା ପିଲା। ତ ବହୁତ କମ୍ପିଟେସନ କମ୍।
ବହୁତ, ମାନେ ଆଡ଼େ ଦେଖନ୍ତୁ ଆମର ସିଟ୍ ଫାଙ୍କା ପଡ଼ୁଛି, ମାନେ ଚା ସି -ସିଟ୍ ଫାଙ୍କା ପଡୁଛି ଏବେ ବି। ଅଛି କେତେ, ଷାଠିଏ ସତୁରି ହଜାର ସିଟ୍ ଫାଙ୍କା ଅଛି କେବଳ। କିନ୍ତୁ ପିଲା ଜମା ଟୋଟାଲି ହୋଲ୍ ଇଣ୍ଡିଆରେ ପଢ଼ୁଛନ୍ତି, ଚାରି ହଜାର ପାଞ୍ଚ ହଜାର ଏଇଭଳିଆ।
ତାହେଲେ ତ ବହୁତ ଭଲ, ଆପଣ ଯଦି ଟିକେ ଭଲସେ ପଢିଦେବେ ମାନେ ଯଦି ଆପଣ ଟିକେ ଭଲ ଟିକେ ପଢେଇବେ ବିଟେକ ରେ ୟା ଆପଣଙ୍କ ଗେଟ୍ ବି ତ ଥ ଥିବ ଗେଟ୍ ଏକ୍ଜାମ ଜାଣି
ଆଜ୍ଞା ଆଜ୍ଞା ଆଜ୍ଞା
ଆଜ୍ଞା ତ ଗେଟ ବି ଥିବ ଆପଣ ଯଦି ଗେଟ୍ ପାଇଁ ଟିକେ ଭଲ ପଢିକି ଟିକେ ଯଦି ରିର୍ୟାଙ୍କ ନେଇ ଆସିଲେ ଆପଣ ପୁରା ଗମେଣ୍ଟ ଚାକିରି ବସିକି ଦେବେ ମୁଁ ଯେତିକି ଭାବୁଛି ଆପଣ ଏତେ କମ୍ପିଟିସନ କମ ମାନେ ପୁରା ବହୁତ ଭଲ ଚାକିରି ବହୁତ ଭଲ। ରି ପାଇବେ ଆରାମ ସେ ପୁରା
ଆଉ ଗୋଟେ କଥା ଏବେ ପାରାଦୀପରେ ଜିନ୍ଦଲ ଗୋଟେ ନୂଆ କମ୍ପାନୀ ଖୋଲୁଛି ତା ଦେହରେ ବି କେମିକାଲ ଇଞ୍ଜିନିୟରିଂ ଦରକାର ଯାହାହେଲେ ବି କେମିକାଲ ତ ଯୁଆ ସବୁ କ୍ଷେତ୍ରରେ କେମିକାଲ ଇଞ୍ଜିନିୟରିଂ ଦରକାର କେମିକାଲ ହିମେନ୍ ଯଦି କେମିକାଲ ଯଦି ଥିବ କିଛି ରହିବନି।
ହଁ ସେଇଟା ତ କଥା ତାପରେ ବି କମ୍ପିଡିସନ କମ ମାନେ ସେଠିକି ବହୁତ କମ ପିଲା ଯିବେ ତ ଆରାମ ସେ ଆପଣ ଯଦି ଟିକେ ଟ୍ରାଏ କରନ୍ତୁ ଭଲ ପଢିବାକୁ ଭଲ ପଢିଦେଲେ ନା ଆପଣ ଆରାମ ସେ ଚାକିରି ପାଇଯିବେ।
ଆଜ୍ଞା ତ ତାପରେ ଶୁଣନ୍ତୁ
ତ ଆଉ ପୁଣି ଭଲ ପଇସା ବି ମିଳିବ ଆପଣଙ୍କର ମାନେ ଯାହାବି।
ଆଜ୍ଞା ତାପରେ କଣ ହେଲା କି ଏଠି ଆମର ମୁଁ ଗୋଟେ ରାଉରକେଲା ଇଣ୍ଟର୍ନସିପ ଗଲି ଠିକ୍ ଅଛି ଇଣ୍ଟର୍ନସିପ୍ ଗଲି ଆପଣ ଆପଣ ଯେଉଁ ଭଳି କରି ଥିଲେ ସେଇଭଳିଆ ହିଁ କରିଥିଲି ସେଫ୍ଟି ଆମ ଫାଷ୍ଟ ଥିଲା ତାପରେ ବହୁତ ଚାଲିବାକୁ ପଡ଼ୁଥିଲା ସେଠଟି ଭିତରେ ଭିତରେ ଚାରି କିଲୋମିଟର ଆମର ସଭା ଲାଷ୍ଟ ରେ ଥିଲା। ହେଲା କି ଆମର କୋକୋ ଓଭେନ ପାଖରେ ବଟେରୀ ସିକ୍ସ ଥିଲା ଆମର ଠିକ୍ ଅଛି ଆପଣ ତ ଜାଣିଥିବେ ବ୍ୟାଟ୍ରି ସିକ୍ସର
ଆଜ୍ଞା ଆଜ୍ଞା
ସେଇଠି ବ୍ୟାଟେରୀ ସିକ୍ସ ଥିଲା ମୋର ବଟରୀ ସିକ୍ସ ର ଆଉ ଗୋଟେ ସେଭେନ ଅଛି ଯେ ସେଇଟା କାମ ଚାଲିଛି। ଠିକ ଅଛି ନୂଆ ହଉଛି ସେଟା ସେଭେନ ଟା ଠିକ ଅଛି ବେଟରୀ ସିକ୍ସ ରେ ଥିଲା ତାପରେ କ କୋଉ କେମିକାଲ ରେ ବି ମାନେ ସେଇ କୋଇଲା ର ଯେତେକ ସବୁ ଧୂଆଁ ଫୁଆଁ ବାହାରେ ସବୁ ସେ ଧୂଆଁ ରେ ବି କିଛି ଗୋଟା ମଇଶ୍ଚର ରହେ ତାପରେ କେମିକାଲ ବି ରହେ ଆଉ ଡାଇରେକ୍ଟ ଡାଇରେକ୍ଟ ଆକାଶକୁ ଛାଡ଼ିଦେଲେ ସିଏ ବହୁତ ଦୂଷିତ ରହେ ଆଉ ଯାହାଫଳରେ କ୍ଷତିଗ୍ରସ୍ତ ହୁଏ ସବୁ।
ସେ ସବୁ ଆପଣଙ୍କୁ ଶିଖେଇଲେ ସେଠି ସେଠି ପୁରା ଭଲସେ ସବୁ ଦେଖେଇକି ଶିଖେଇଲେ
ଦେଖନ୍ତୁ ଫାଷ୍ଟ ଫାଷ୍ଟ କେମିତି ହୁଏ ନା ଏଇ ଯୋଉ ବାହାରୁ ସବୁ କୋଇଲା ସବୁ ଆସେ ଆମର ଇଣ୍ଡିଆ ଏତେ କୋଇଲା ଭଲ ନୁହେଁ ସେଥିପାଇଁ ବାହାରୁ କୋଇଲା ଆସେ ବାହାରୁ କୋଇଲା ଆସିଲା ପରେ ଏଠି ତାଙ୍କର ଡିଭାଇଡ଼ କରିକି ମାନେ ଅଲଗା ଅଲଗା କରିକି ତାପରେ କେତିକ କଣ ତାଙ୍କର ପରସେଣ୍ଟେଜ ରୁହେ ପରସେଣ୍ଟେଜ ରହିଲା ପରେ ତାପରେ ଯାଇକି ଗୋଟେ ଓଭେନ ରହେ ଓଭେନ ଭିତରେ ପକାନ୍ତି ତାକୁ ସେ ନଁ ମେସିନ ଦ୍ଵାରା ହୁଏ ଲୋକ ବି କରନ୍ତି କାହିଁକି ନା ଯେତେବେଳେ ଗୋଟେ ଜିନିଷ ଟା ଖୋଲିବ ଗୋଟେ ଗରମ ଅ ମାନେ ଗରମ
ହ୍ୟାଲୋ ହ୍ୟାଲୋ ସେଟା କଟୁଛି ଆପଣଙ୍କର
ଦେଖନ୍ତୁ କ୍ଷୀର ହ୍ୟାଲୋ ହଁ ମୁଁ କହିଲି ଯେତେବେଳେ କ୍ଷୀର ଟା ଆପଣ ଉତରଉଛନ୍ତି ସେତେବେଳେ କ୍ଷୀର ଅଧିକା ଗରମ ହେଇଗଲେ ସେ ଉତୁରିକି ପଶିଯାଏନା ସେ ପଶିଲା ପରେ ଏଠି ତ ଆମେ ପାଣି ମାରୁନା ସେ ଛାଣି ହେଇଯାଏ ସେ ସେଇଭଳିଆ ସେ ସେଠି ବି ମାନେ ସବୁ ଲୋକ ଅଛନ୍ତି କାମ କରିବା ଲାଗି। ସେଠି ବି ସିଏ ମାନେ ମାନେ ତା କବାଟ ଟା ଖୋଲିଲା ବେଳେ କିଛିଟା ମାଲ ଗଳି ପଡେ ତଳେ ଠିକ ଅଛି ସେ ବହୁତ ଟେମ୍ପରେଚରରେ ବହୁତ ହିଟ୍ ରେ ରହେ ସେଗୁଡ଼ା।
ଓହୋ ତ ସେ ସବୁ ଲୋକ ତ ସେ ପାଖକୁ ଯାଇପାରୁନଥିବେ?
ହଁ ଲୋକ ପାଖକୁ ଯାଆନ୍ତି ପାଖକୁ ଲୋକ ନଗଲେ କେମିତି କଣ କାମ ହବ? ସେମାନେ ଗୋଟେ ମଣିଷ ଯେ ତିକି ତାଙ୍କର ସୁଟ୍ ରହେ ତାଙ୍କର ପୁରା ସୁଟ୍ ରହେ କି ଏତିକି ଡିଗ୍ରୀ ଆମର ରୁହେ ବାରଶହ ଡିଗ୍ରୀ ଟେମ୍ପରେଚର ସେଲସିଅସ୍। ଠିକ ଅଛି ବାରଶହ ଡିଗ୍ରୀ ଉପରକୁ ତାଙ୍କ ସୁଟ ରୁହେ। ପନ୍ଦରଶହ ଡିଗ୍ରୀ ପାଖାପଖି ରୁହେ। ଏତେ ବି କମ ରୁହେନି କି ମାନେ ଯେମିତି ତରଳି ଯିବ କି କଣ ନହେଲେ ତ ଲୋକ ମରିଯିବେ ଠିକ ଅଛି ସେଥିଲାଗି ସେ ସେଇ ସବୁ ହୁଏ। ଆଉ କିଛି ନହେଲେ ଆଉ କିଛି ନହେଲେ ନାହିଁ ତା ଧେରେ।
ଓହୋ ହଉ ଆପଣଙ୍କ ସହିତ ତ କଥା ହେଇକି ବହୁତ ଭଲ ଲାଗିଲା ବହୁତ କିଛି କହିଲେ ଜାଣିଲି। ଭଲ ଲାଗିଲା ଆଉ।